ହଁ ମୁଁ ଏଇଠି ବସିଛି ଆଉ ବର୍ଷା ହଉଛି ଜୋରେ ଏଇଠି ବସିଛି।
ମୋର ତ ହଉଛି ନେଟୱାର୍କ ବିଲକୁଲ ବି ନାହିଁ ଏଠି।
ହଁ ବା ପୁରା ପ୍ରୋବ୍ଲେମ ହଉଛି କଥା
ସକାଳୁ ବର୍ଷା ହଉଛି ଟିକେ ବି ରହିନି।
ହଁ ବା ପୁରା ସକାଳୁ ବର୍ଷା ହଉଚି ପୁରା ନାହିଁ। କଥା ହେବାକୁ ବି ଇଷୁ ହଉଚି।
କଣ କରୁଥିଲେ?
ଖାଇ ସାରିଲେଣି?
କଣ ଖାଇଲେ?
ହଁ ମୋ କଥା ସୁଭା
ହଁ ହାଁ ଟିକେ-ଟିକେ ଶୁଭା ହଉଛିି କଟୁଚି ମଝିରେ
ହଁ ମୁଁ କହିଲି କି ଖାଇଲି ପଖାଳ
ହଁ କୁହନ୍ତୁ।
ହଁ ମୁଁ କହିଲି କି ମୁଁ ଖାଇଲି ପଖାଳ ଆଉ ଆଳୁ ତମେ?
ସେଠି ବର୍ଷା ହଉଛି?
ହଁ ହଉଚି ତମେ କଣ ଖାଇଲ?
ମୁଁ ଖାଇ ଲି ଖେଚେଡ଼ି ଆଉ ଭଜା।
ହଁ।
ବର୍ଷା ଦିନ ତ ଭାତ ମନ ହେଇଲାନି ଖେଚେଡି ତିଆରି କଲି ଖାଇଲୁ ସବୁ।
ଆଚ୍ଛା ଆଉ ଘରେ ସବୁ।
ଘରେ ସବୁ ଶୋଉଛନ୍ତି। ମୁଁ ଏଇଠି ଛାତ ଉପରେ ଆସିଲି ଟିକେ ବର୍ଷ କମିଲା ତ ଆସିକି ବୁଲୁଛି ଲାଇନ୍ ବି ନାହିଁ।
ଲାଇନ୍ ବି ପଳେଇଚି।
ହୁଁ ଲାଇନ୍ ଏଠି ବହୁତ୍ ଯାଉଛି।
ଓହୋ ତାହେଲେ ତ ଆହୁରି ବଡ ଅସୁବିଧା ସେଟା।
ଟିକେ ଟିକେ ରେ ଲାଇନ୍ ପଡଉଛି ଟି।
ହଁ।
ତମ ଘରେ ସବୁ କଣ କରୁଛନ୍ତି?
ଆମ ଘରେ ସବୁ ଶୋଇଲେଣି ଖାଇ ପିକି ସବୁ ଶୋଇଲେଣି ମୁଁ ଖାଲି ଏଠି ବସିକି ନେଟାର୍କ ଖୋଜୁଚି ଆଉ।
ହଁ ମୁଁ ବି ଛା ତ ଉପରେ ଆସିକି ନେଟୱାର୍କ ନେଟୱାର୍କ ବିଲକୁଲ୍ ବି ନାହିଁ ଏଠି
ହଁ ବା। ଆଉ ତମର ଆଉ କିଛି ମେହେନ୍ଦୀର କିଛି କଲ୍ ଆସେନି?
ନା ଆସିନି ଆସେ ବର୍ଷ ଦିନ ତ ବାହାଘର ବେଶୀ ନାହିଁ। ତା ପାଇଁ ଆସୁନି ବେଶୀ।
ତମେ କେତେ କଣ ଚାର୍ଜ ନିଅ ମେହେନ୍ଦୀ କରିବାକୁ?
ଉଁ ସେ ମେହେନ୍ଦୀ ଦେଖିକି କହିଲେ।
ହଁ ଆରେ ନର୍ମାଲି ବି କେତେ? ସେ ମାନେ ଯଦି ଅ ମାନେ ବାହାଘର ପୁରା ଫୁଲ୍ ଫୁଲ୍ ହାତ କରିବ ନା ବାହାଘରରେ
ହଁ ଫୁଲ୍ ହାତ ଫୁଲ୍ ଗୋଡ ଦିଟା।
ଓହୋ ହଁ କେ ହଁ କେତେ ନିଅ?
ଉଁ ହୁଁ ଚାରି ହଜାର ପାଞ୍ଚ ହଜାର ଏମିତିନି
ଆଛା ଆଉ ଯିବା ଆସିବା
ଯିବା ଆସିବା ସ୍କୁଟି ଅଛି ମୁଁ ଯାଉଛି।
ଆଚ୍ଛା। ଆଉ ଯଦି ନର୍ମାଲ ଖାଲି ହାତ ପାପୁଲି ଫ୍ରଣ୍ଟ ଟା ଖାଲି କରିବ। କି ଖାଲି ପଛ ଗୋଟେ କରିବ କେମିତି କଣ ନବ?
ସେ କମ ନବ ମାନେ କମ ଶହେ ଦିଶହ ଏମିତି।
ଆଚ୍ଛା। କିନ୍ତୁ ବାହାଘର ଟା ଟିକେ ଅଧିକ ନିଅନ୍ତି।
ବାହାଘର ବହୁତ ଟାଇମ ଲାଗୁଛି ନା।
ହୁଁ ହ ତମର ଏଇ ଯୋଉ ପାର୍ଲର ଫାଲର ଗୋଟେ କୋଉଠି କଣ୍ଟାକ୍ଟ କରୁନ ପାର୍ଲାରରେ।
ପାର୍ଲରରେ ମୁଁ କଣ୍ଟାକ୍ଟ କରିନି ମୁଁ ବେଶୀ ବାହାରେ ଯାଇନି।
ହୁଁ ତମେ ଖାଲି ଯା ପର୍ସନାଲି ଯାହା ଘରକୁ ଯାଇକି କର।
ହଁ ହଁ ପର୍ସନାଲି ଯିଏ ଡାକୁଛନ୍ତି ଘରେ ଯାଇକି କରୁଚି।
ଆଚ୍ଛା।
ଆଉ ବର୍ଷା ଦିନରେ ମୁଭି ଦେଖିଲେ ବଢିଆ ନା।
ହଁ ବର୍ଷା ଦିନରେ ଭଲ ଲାଗେ ମୁଭି ଦେଖିବାକୁ।
ଚାର୍ଜ ନାହିଁ ନହେଲେ ବସିକି ଦେଖିବା ଭଲ।
ଖାଲି ଟିକେ ନେଟୱାର୍କ ଆସିଗଲେ ଆରାମସେ ଫୋନ ଦେଖି ହବ ଆଉ। ଖଟରେ ଶୋଇକି ଫୋନ ଦେଖିବ ଆଉ କୁଆଡେ ଯିବନି।
ଆଉ ସକାଳେ କଣ ଖାଇଥିଲେ?
ସକାଳେ ରୁଟି ଖାଇଥିଲି ତମର ସିଆଡେ କୁକୁଡା ଅଛନ୍ତି ନା ବହୁତ।
କୁକୁଡ଼ା ସବୁ ଅଛନ୍ତି ଆମେ ବି କୁକୁଡ଼ା ଆଗୁ ରଖିଥିଲୁ। ଆଉ ରଖୁନୁ ପୁରୁଣା ଘର ଥିଲା ନା।
ହଁ।
ତେବେ ରଖୁଥିଲୁ ଏବେ ନୂଆ ଘରେ ହେଇଗଲା କେହି ରଖୁନାହାନ୍ତି ଅଡିଆ କରିଦଉଛନ୍ତି ଆଖି ଘରେ।
ତମେ ଆଉ ପଢା ପଢି କରୁନ?
ନା ମୁଁ ଆଉ ପଢୁନି ପ୍ଲସ ଟୁ ସାରିକି ଘରେ ଅଛି।
ପ୍ଲସ୍ ପ୍ଲସ୍ ଟୁ ସାରିକି ନା ପ୍ଲସ୍ ଥ୍ରୀ।
ପ୍ଲସ୍ ଟୁ ସାରିକି।
ଆଉ ପଢିବନି।
ନା ଆଉ ପଢିବିନି ମୁଁ ମେହେନ୍ଦି କାମ କରୁଛି କରିବି ଆଉ।
ହୁଁ।
ହଁ
ତମ ସିଆଡେ ସବୁ ବାହାଘର ସବୁ କେମିତି ହୁଏ?
ବାହାଘର ଆମ ଆ ଗୋଟେ ଦିନ ମେହେନ୍ଦୀ। ତାପ ନାଇଁ ପରେ ଆଗେ ହେଉଛି ହଳଦୀ। ତାପରେ ମେହେନ୍ଦି ତାପରେ ବାହାଘର ତାପରେ ରିଷିପ୍ ସଞଜର ରହୁଛେ। ଏମିତି ଚାରି ପାଞ୍ଚ ଦିନ ହଉଛି ତାପଦିନେ ସବୁ ଆସିବେ। ମାନେ ଯିଏ ବାହା ହେଇଥିବେ ତାଙ୍କୁ ଘରେ ଆସିବେ ନୂଆ କପଡା ପିନ୍ଧିକି ଯିବେ।
ଆଚ୍ଛା।
ହଁ ହୁଁ
ଆମ ବାହାଘର ରେ ଯୋଉ ମାନେ। ଝି ମାନେ ପୁଅ ଘର ଝିଅ ଘରକୁ ଯାଆନ୍ତି ନା ଝିଅ ଘର ପୁଅ ଘରକୁ ଯାଆନ୍ତିନି।
ଝିଅ ଘର ଝିଅ ପୁଅ ଘରକୁ ଯାଉଛି।
ଝିଅ ଯାଉଛି ପୁଅ ଘରକୁ ନା ନା ମାନେ କଣ କହିଲ ବାହାଘର ହେ
ବାହାଘର ଦିନ ସେ ନେବାକୁ ଆସଛନ୍ତି ନା ପୁଅ ଘର ଆସନ
ହଁ ପୁଅ ଘର ଆସ ଆସିବେ ବାହାଘର ହବ ତାପରେ।
ହଁ ତମର ବି ତ ସେମିତିଆ ରହିବ ନା।
ହଁ ହଁ ଆମର ବି ସେ ମୁ ସେ ପଚାରିଲି ମତେ ଭଲ ଲାଗେ।
ବେଶୀ ତମର ରାତିରେ ହଉଛି ନା ରାତିରେ କାହିଁକି ହଉଛି।
କାର ଆମର।
ହଁ।
ସେଇଟା ଗୋଟେ ଅଛି ମାନେ ଏଁ କିଛି ଲୋକ। ଲୋକଙ୍କର ରାତିରେ ହୁଏ କିଛି ଲୋକଙ୍କର ଦିନରେ ହୁଏ କିନ୍ତୁ ଏବେ ତ ସବୁ। ହଁ କିନ୍ତୁ ଏବେ ସବୁ ମଣ୍ଡପରେ କରୁଛନ୍ତି ମଣ୍ଡପରେ ରାତିରେ ଆଉ।
ଏ ରାତିରେ ମୁଁ ବି ଯେତେ ଯାଇଛି। ବାହାଘରକୁ ରାତିରେ ଯାଇଛି ଆମର ସବୁ ଦିନରେ।
ଆମର କଁ କହିଲ ରାତିରେ ଏଥି ଲାଗି କି। ପୁରା ମାନେ ବହୁତ ପୂଜା ପୂଜା ହୁଏ ପୁରା ବହୁତ ମନ୍ତ୍ର ଫ ନ୍ତ୍ର କରାଯାଏ ତାର ସବୁ ବହୁତ କାମ ଅଛି କରିବା ପାଇଁ ହଁ। ତାକୁ କଁ କହିଲ ପୁରା ରାତି ପାହିଯିବ।
ଆମର କଣ ଆମର ଗୋଟେ ଆସିବେ ମାନେ ଯିଏ ଯୋଉ ମଲାନ ରହୁଛନ୍ତି। ସିଏ ଆସିବେ। କହିଦେବେ ସିଏ କହିବେ ଆମ ମାନେ କୁବୁଲ ଅଛି ଆମକୁ ବାହାଘର। ତ ସିଏ ହେଇଯାଉଛି।
ପରେ ସରିଯିବ ନା।
ହଁ ଆମର ଚାରିଟା। ଚାରିଟା ହେଲେ ସରିଯାଉଛି ତା ପର ଦିନ ରିସେପସନ ରହୁଛି। ଯିଏ ଝିଅ ପିଲା ଘର ଯାଉଛନ୍ତି। ବାହାଘର ଦିନ ବହୁତ ଲୋକ ହଉଛନ୍ତି। ଆମର ଏଠି ବାହାଘର ଦିନ ବହୁତ ଲୋକ ଉଁ।
ଆଛା ନାଇଁ ଆମର ଏଇଠି କଣ କହିଲ ପୁରା। ଆ ମାନେ ବହୁତ ପ ପ ଅଛି ନା ତ ଦିନରେ ବି ଯଦି ବାଘର କରିବେ। ତାହେଲେ ସେ ସରୁ ସରୁ ରାତି ହେଇଯିବ।
ହଁ ରାତି ହେଇଯାଉଛି ନା।
ହଁ ତ ଝିଅ ବିଦା କେମତି ହବ ସେଥିଲାଗି ରାତିରେ କରିକି ଯୋଉ।
ବିଦା କେ ସକାଳେ ବିଦା ହଉଛନ୍ତି।
ହଁ ସକାଳେ ବିଦା ହୁଅନି।
ଓ ହୋ।
ସକାଳେ କି ଭୋରୁ ଭୋରୁ ଏମିତି ସବୁ ବିଦା ହୁଅନ୍ତି ଆଉ।
ହୁଁ ତମ ଫେରାରେ। ମାନେ ଚା ଚା ଚାରିଥର ଆଗେ ପୁଅ ଇଏ। ରାଉଣ୍ଡ ହେବ ତାପରେ ଝିଅ ତିନିଥର ହେବ ସେମିତି କାହିଁକି।
ମୁଁ ଜାଣିନି ମୁଁ ବି ଜାଣିନଥିଲି ତମେ ଏବେ କହୁଛ ଚାରିଥର ନା ଏପଟ ସେପଟ ହବ ମୁଁ ତ ଜାଣିଥିଲି କି ସାତ ଥର ବୁଲନ୍ତି ଖାଲି।
ହଁ ନା ନା ଝିଅ ବି ଆଗକୁ ଯାଉଛି ନା ଦି ତିନି ଥରେ କଣ।
କେଜାଣି ମୁଁ କହିପାରିବିନି ସେ ଖାଲି କୁହନ୍ତି କିି ସାତ ଥର ବୁଲିକି ସାତ ଜନ୍ମ ପାଇଁ ସା ସାଥି ହେଇକି ରହିବୁ।
ବର୍ଷା ପୁଣି ପକେଇଲା।
ପୁଣି ନେଟୱାର୍କ ଇସୁ ହବ ତାପରେ ଏବେ ଦେହ ବି ଖରାପ ହୋଉଛି ବର୍ଷା ପାଇଁ।
ହଁ। ଛାତ ଓପରେ ଆସିକି କହିଲି ନେଟୱାର୍କ ଥିବ କଥା ହେଇଯିବି। ସେ ଦେଖିଲି ବର୍ଷା ହେଲାନି ଏବେ ଯଦି ଭିତରକୁ ଯିବି ଏବେ ନେଟୱାର୍କ ପଳେଇ
ଏ ହେ ଏ ପରା ବେଳା ଖରାପ କଣ କରିବା।
ସେଇ ସନ୍ଧ୍ୟାରେ ଟିକେ ନେଟୱାର୍କ ଆସିବ ଯଦି କଥା ହେବା।
ହଁ ହଁ ଠିକ ଅଛି ଆଉ ଏଇଟା ସାରିଦବା ଆଉ। ତମର ସିଆଡ଼େ ନଡ଼ିଆ ଗଛ ଅଛି?
ବୋହୁତ ଅଛି ଆମର ବି ଥିଲା ଆମେ କାଟିଦେଲୁ।
ଓହୋ କାହିଁକି?
ସେ ଘର ତିଆରି ହେବା ପାଇଁ କାଟିଦେଲା।
ଓହୋ।
ବୋହୁ ଦୁଇଟି ଘରେ ବୋଉ ତ ନାହିଁ ମାମୁଁ ଘରକୁ ଯାଇଚି ଖାଲି ମୋର ଭଉଣୀର ଆଉ ତମ ଦିଟା ଝିଅ ଅଛି ସେ ଆମେ ଚାରି ଜଣ ଅଛୁ।
ହଁ କଣ କେମିତି କରିକି ଖାଇ ଦେଇଥିବ ଖାଲି ଆଉ ନା।
ଉଁ ହୁଁ ନା ମୁଁ ତ ସକାଳେ ଆ ରୁଟି କରିଦେଇଥିଲି ଏବେ ଯୋଉ ଖିଚିଡ଼ି କରିଦେଲି ମୁଁ କହିଲି ଭାତ କେହି ଖାଇବେନି। ବର୍ଷା ହୋଉଚି।
ହୁଁ। ହୋଉ ଆ ତମେ ରାତିରେ ଶୋଉଚ କେତେବେ?
ମୁଁ ସାଢ଼େ ନ ଦଶଟାରେ ଶୋଇଯାଉଛି କାଲି ଟିକେ ଲେଟ୍ ହେଇଗଲା। ସେ ମାଆଙ୍କର କାମ ଥିଲା ସେ କହିଲେ ଆସିବ ଟିକେ କାମ କରିଦେ।
ଆଉ ସକାଳେ କେତେବେଳେ ଉଠୁଛ?
ଛଅଟାରେ।
କେତେ ଜଲଦି ତମେ ଉଠି ଯାଉଛ।
ହଁ ମୁଁ ଆଗରୁ ବି ଛଅଟାରେ ଉଠ ଯାଉଛି ମାନେ କେବେ ବି ଲେଟ୍ କରି ଶୋଉନି। ଆପେ ଆପେ ଭାଙ୍ଗି ଯାଉଚି ନିଦ ମୋର।
ଯା ହଉ ମୁଁ ତ ପୁରା ଗଧ ନଅଟା ଦଶଟା ବେଳେ ଉଠେ।
ନା ମୁଁ ଉଠି ପାରୁନି। ଗୋଟେ ଦିନ ଲେଟ୍ ହେଇଯିବ ବୋଉ ପାଟି କରିବେ କହିବେ ଏଇ ଉଠୁ। ଶାଶୁଘରୁ ଯିବୁ କଣ ନଅଟା ଦଶଟାରେ ଉଠିବୁ।
ଆମେ ଯିଏ ବାହା ହେଇକି ଯାଉଛୁ ସେଠି ଯାଇଙ୍କି ଚାରିଟା ପାଞ୍ଚଟାରେ ଉଠୁଚୁ। ସକାଳେ ଜଳ
ହୋଉ ଭଲ ଲାଗିଲା ତମ ସହିତ କଥା ହେଇକି ରଖୁଚି ଏବେ ଆଉ ହଁ।